ହ୍ୟାଲୋ।
ହଁ। ହ୍ୟାଲୋ।
ହଁ।
କଣ କରୁଛ?
ଏଇଠି ବସିଥିଲି ବସିକି ଯୋଉ ଫୋନରେ ଡ୍ରେସ ଦେଖୁଥିଲି।
ହଁ ଦେଖୁଛି ଯଦି ଭଲ ଲାଗିଲା ତ ଅର୍ଡର ଦେଇଦେବି।
ଓହୋ ହଁ ମ ଝିଅ ପିଲାଙ୍କର କାମ ଆଉ କଣ। ସେଇ କାମ ହ ନାଇଁ ଭଲ ତ ଲାଗେ ଲାଗେ ବରଙ୍ଗ ମାନେ ମନକୁ ନପସନ୍ଦ ଆସୁ ଆଗେ ଦେଖିବା ଟା ଥୟ।
ହଁ ମୁଁ ତ ଦେଖିକି ଲାଇକ୍ କରିକି ରଖିଦିଏ। ଆ ତାପରେ ଯେତେବେଳେ ମାନେ ଆଣି ପାରିଥିବ ନେଇ ଆସେ ହୁଁ। ଆ ଯଦି ଯୋଉ ଡ୍ରେସ ଟା ମତେ ବେଶୀ ଭଲ ଲାଗିଲା ମୁଁ ସାଙ୍ଗେ ସାଙ୍ଗେ ଅର୍ଡର ଦେଇଦିଏ। ଆଗେ କଣ ନା ସେତେବେଳେ ଆମେ ସବୁ ଏତେ ତ ଡ୍ରେସ ଆମେ କିଣୁନା। ତ ଘର ଲୋକ ଚା ଆଣନ୍ତି ଆମେ ପିନ୍ଧି ଦଉ। କିନ୍ତୁ ଏବେ ଯୋଉ ଫୋନରେ ସବୁ ମଗେଇ ଲେଣି ତ ସେବେଳାରୁ ମନ ଇଚ୍ଛା ଡ୍ରେସ ମଗଉଛୁ ଆଉ। ମୋର ତ ସବୁ ଗଦା ହେଇକି ଥୁ
ହ୍ୟାଲୋ।